ହାଲୋ।
ହାଲୋ।
ହଁ ଆଜ୍ଞା କଣ କରୁଛନ୍ତି?
ହଁ ଏଇ ଖାଇସାରିକି ଆସିଲେ ଟିକେ ରେଷ୍ଟ୍ ନବା ପାଇଁ ଆଉ।
ଅହୋ। କଣ ରୋଷେଇ କରିଥିଲେ?
ରୋଷେଇ ଆଜି ଭାତ, ଅଣ୍ଡା ତରକାରୀ, ଆଉ ଗୋଟେ ସ୍ ସବୁ ପ୍ରକାର ପରିବା ପଡିକି ଗୋଟେ ତରକାରୀ ଆଉ।
ଅ ହଁ ମିକ୍ସଭେଜ ଆଉ।
ହଁ ସିଏ ସେଇ ଟାଇପର ଆଉ।
ଅହ। ଘରେ ସମସ୍ତେ କଣ କରୁଛନ୍ତି, ହଁ ମୁଁ ଖାଇସାରିଲିଣି।
ହୁଁ ଘରେ ଏଇ ପୁଅକୁ ବୋଉ ଖୋଇ ଦୋଉଚନ୍ତି ଶାଶୁ।
ଅହ।
ହୁଁ ଆଉ ହଜବେଣ୍ଡ୍ ଯାଇଚନ୍ତି ତାଙ୍କ ଡ୍ୟୁଟିରେ ତ
କେତେଟା ବେଳକୁ ଆସୁଚନ୍ତି?
ଏ ସେ ଆସନ୍ତି ରାତି ଆଟଟା ସାଢ଼େ ଆଟଟା।
ଢେଙ୍କାନାଳରେ କୋଉଠି ଜବ କରୁଛନ୍ତି କି?
ହୁଁ ଢେଙ୍କାନାଳ ପ୍ରପର୍।
ଅହ ନାଇଁ ନାଇଁ କୋଉ ଲାଇନିରେ?
ସେଟା ନେଟୱାର୍କରେ ଅଛନ୍ତି।
ଅହ। ପୁଅକୁ କେତେ ବର୍ଷ?
ପୁଅକୁ ଉଁ-ତୁଁ-ଅଢେଇ ବର୍ଷ ଆଉ।
ଅହ। ଅହ ଘରେ ଆଉ ସବୁ କିଏ କିଏ ଅଛନ୍ତି?
ଅଁ ନାଇଁ ଘରେ ଏତିକି ତ ଆଉ ମୋ ଶାଶୁ ଅଛନ୍ତି ଆଉ ମ ସ୍ଵାମୀ, ପୁଅ, ମୁଁ ଏତିକି ଆଉ।
ଅହ। ଆ ନୟାଗଡ଼ କେତେବେଳେ ଆସିନାହାନ୍ତି ନା ଆସିଛନ୍ତି?
ନାଇଁ ନାଇଁ ସିଆଡେ ତ କିଛି କାମ ନାଇଁ ଥାଏ ସିଆଡେ ଆଉ କଣ ପାଇଁ ଯିବା।
ନାଇଁ ଆଉ ବୁଲି ଆସିନାହାନ୍ତି।
ମୁଁ ସେପ ଜେବେ ଯାଇନି। ତ ମୁଁ ପଢିଲା ବେଳକୁ ମୋର ଗୋଟେ ସାଙ୍ଗ କଣ କହିଲେ?
ଫତ୍ୟାଗଡ ରାମ ମନ୍ଦିର ଆସିନାହାନ୍ତି?
ନାଇଁ ନାଇଁ ମୁଁ ଜାଣିନି, ଯାଇନି ସେପଟେ ଆଉ କିଛି ଅଛି? ମାନେ ଜାଗା ଏମତି ବୁଲାବୁଲି କରିବା ପାଇଁ।
ବହୁତ ଜାଗା ଅଛି। ଜାଗା କି ଖଣ୍ଟିିଲୋ ନୀଳମାଧବ ଫତେଗଡ
ନୀଳମାଧବ ସେଇପଟେ ନା ନୟାଗଡ଼ ନା ହଁ ନୀଳମାଧବ।
ହୁଁ ହୁଁ।
ହୁଁ ହୁଁ, କାଇଁ ମୋ ଯିବା ପାଇଁ କିନ୍ତୁ ବହୁତ ଇଛା ନୀଳମାଧବ।
ହଁ ଆସୁନା?
ହଁ।
ଇଚ୍ଛା ଅଛି ଭାଇ ଆଣୁ ନାହାନ୍ତି ନା କଣ?
ହୁ ହ
ତ ଯାଇଥିଲେ ହୁ
ନେଟୱର୍କ ଟିକେ କ୍ଲିୟର ହୋଇଯାଉନି
ହଁ।
ହଁ
ନୀଳମାଧବ ଲଡୁ ଵାବା ବି ସେଇପଟେ ନା?
ହୁଁ ନୀଳମାଧବ ଖଣ୍ଡପଡା ଗୋଟେ ସେପଟ ଗୋଟେ ଲାଇନ ରେ ଏପଟେ ଲ ଲ ଲଡୁ ଵାବା ଲଡୁ ଵାବା ଏ ବଡ ଗାଁ ପଟ ଲାଇନି ଆଉ
ଓ ହୋ।
ହୁଁ ଆଉ ତାପରେ ସାତକୋଶିଆ ଗଣ୍ଡ ଜାଣିଥବ। ନା। ନା ଢେଙ୍କାନାଳ ଯାଇନି ଢେଙ୍କାନାଳରେ ସାଙ୍ଗ ଗୁରା ଅଛନ୍ତି କେତେଗୁଡା ଯେ ଯାଇନି ବିୟ ହଁ
ଓହୋ।
କଣ କି ଜରନ୍ଦା ନାଇକି?
ହଁ ଜୋରନ୍ଦା, କପିଳାସ
ହୁଁ
ଏଥିପ ବହୁତ ଅଛି ବୁଲିବା ଜାଗା ହଁ କମେନ୍ ତ କପିଳାସ ତାପରେ ଜୋରନ୍ଧା ତାପରେ ଅଛି ଆମର କଣ କହିଲ ସାପୁଆ ଡ୍ୟାମ
ହୁଁ। ସେ ଢେଙ୍କାନାଳରେ ସବୁ ଜାଗା ବୁଲି ଯାଇଛ ନା ବୁଲିନ?
ହଁ ଏଠି ସବୁ ଜାଗା ବୁଲି ଯାଇଛି କାଲି ସାପୁଆ ଡ୍ୟମ୍ ଯାଇନି ଏ ବାକି ଇଏ ଯିବା ପାଇଁ କହିଲେଣି କେତେଥର ହଁ କହିଲେଣି ଯେ ମତେ ଇଚ୍ଛା ହଉନି ଏ ଖରା ଗରମ ଯୋଉ ହଉଥିଲା ନା ଯୋଉ ଗରମ ହଉଛି ଯିବା ପାଇଁ କଣ ଡ୍ଯାମ୍ ଯିବା ଦେଖିବା ଇଚ୍ଛା ନାହିଁ ଯଗା ନହେଲେ କପିଳାସ ଚୋର
ସାପୁଆ ଡ୍ୟାମ୍ ଯିବାକୁ ମନା କରୁଥିଲା ସାପୁଆ ଡ୍ୟାମ୍ ଯିଵାକୁ ମନା କରୁଥିଲୁ ନା କଣ ଆ ହା
ହଁ ଆଉ ଏମିତି କପିଳାସ ଜୋରନ୍ଦା ସପ୍ତ ଶର୍ଯ୍ୟା ଏସବୁ ଭୁଲି ସାରିଛି
ହଁ ହଁ।
ଏ ତ କପିଳାସ ଗଲିଣି ବୋହୁତ ଥର ଗଲୁଣୁ ବାଇକ୍ ରେ ତ ପଳଉଚୁ ଆଉ।
କପିଳାସଠୁ କେତେ ବାଟ କି ଘର?
ଅଁ ହଁ କୋଡ଼ିଏ ପଚିଶ କିଲୋମିଟର୍।
ମାତ୍ର।
ହଁ।
ଆଁ ଯିବାକୁ ଟାଇମ୍ ହଉନି ଆମୁ।
ଅହ ଆଉ ଦୂର ହେଇଯାଉଚି ଆଉ ଆଉ। ତମୁ ଟିକେ ଦୂର ହେଇଯାଉଥୁବ ହେଇଲାଗି ଆଉ।
ବ ଏଇ ଦେଢ଼ଶ ପୁ କିଲୋମିଟର୍ ପାଖାପଖି ହବ ଦେଢ଼ଶ
ହଁ ହେଲ ହଁ ହଁ ହେଲେ ବି ଆସିକି ମନଥିଲେ ଆରାମସେ ହଁ।
ହୁଁ ଦେଖିବା ଭଗବାନଙ୍କ ଡୋରି ଲାଗୁ କପିଳାଶ ଯିବା ହେଲେ।
ହଁ ଏ ଶ୍ରାବଣ ମାସରେ ଆସିକି ଦର୍ଶନ କରିଦେଇ ଯାଆନ୍ତୁ ବାବାଙ୍କୁ।
ହଁ ଦେଖିବା ଭଗବାନଙ୍କ ଇଚ୍ଛା।
ହଁ।
ଏଟା ଆଷାଢ଼ ଶ୍ରାବଣ ଆର ମାସ ନାଁ କି?
ହଁ ହଁ।
ଶ୍ରାବଣ ମାସରେ ପ୍ରବଳ ଗହଳି ହଉଥୁବେ।
ହଁ ଶ୍ରାବଣ ମାସରେ ପ୍ରବଳ ଗହଳି ଦର୍ଶନ କରିବା ମହାନ ମୁସ୍କିଲ ହେଇଯିବ।
ହୁଁ।
କଣ ମାସରେ ବରଂ ଫାଙ୍କା ଦିନରେ ଏ ମାନଙ୍କରେ ଆସିଲେ ଏଉଁ ତାପରେ ଟିକେ ମାନେ ଆରାମସେ ଯାଇଁକି ଠାକୁରଙ୍କୁ ଦର୍ଶନ କରିକି ଆସିବ କିନ୍ତୁ ଏଇ ସବୁ ଦିନରେ ଭଲସେ ଦ ସନ କରି ହୁଏନି।
ଅ ହଁ।
ଆଉ ବି ପାହାଚ ଚଢ଼ିକି କେହି ଲୋକ ଯାଉନାହାନ୍ତି ଯିବା ଆସିବା କରୁନାହାନ୍ତି ସବୁ ଏ ବାର ବାଙ୍କରେ ପଳଉଚନ୍ତି।
ସେପଟେ କଣ ବାଇକ୍ ଯାଉଚି ନାଁ କଣ?
ହଁ ବାର ବାଙ୍କରେ ବାଇକ୍ ଯାଉଚି ନାଁ ବାଇକ୍ କାର୍ ସବୁ ଯାଉଚି ଉଁ ଆଉ ପାହାଚ ଚଢ଼ିକି ଆଗୁରୁ ଲୋକ ଯାଉ ଯାଉଥୁଲେ ଏବେ ଆଉ କାଇଁ ଯାଉନ୍ତି ଏବେ ତ ସମସ୍ତେ ସୁବିଧା ବାଟ ବା ଛି ନୋଉଛନ୍ତି ଆଉ।
ହୁଁ ତେରଶ କେତେ ପାହାଚ କି ତେରଶ ବାଉନ ନାଁ କେତେ?
ତେରସ ଚୋଉବନ।
ହୁଁ। ତମେ କେତୋଳେ ଯାଇଚ ନାଁ ନାଁ ପାହାଚ ଚଢ଼ିକି ନାଁ ଯାଇନ?
ହଁ ହଁ ନାଇଁ ନାଇଁ ଯାଇଚି ଫାଷ୍ଟ ଟାଇମ୍ ଯେବେ ଯାଇଥିଲି ପାହାଚରେ ଯାଇଥିଲୁ। ଆଉ ତାପରେ ଆଉ ଯାଇନି ପାହାଚରେ ବାଇକ୍ ରେ ଯାଉଚି।
ଉଁ ହୁଁ। ପା ଫାଷ୍ଟ ଟାଇମ୍ ବଲେ ପଢ଼ିଲା ବେଳେ ନାଁ ମ୍ୟାରେଜ୍ କଲା ପ
ନାଇଁ ମ୍ୟାରେଜ୍ କଲା ପରେ ମୁଁ ଝିଅ ବେଳେ କେବେ ଆସିନଥିଲି କପିଳାସ ଏପଟ ଲାଇନ୍ ରେ ଉ କଣ ଆ ଟୋଟା ଆସିନଥିଲି କି ଦେଖିନଥି ଲି କେବେ ଏପଟ ଲାଇନ୍ କି କି ଏପଟ ଲାଇନ୍ ରେ ମୁଁ ମାନେ ମୋ ମ୍ୟାରେଜ୍ ହବ କେବେ ମୁଁ ଏପଟେ ର ଅହିବି ବୋଲି ମୁଁ କେବେ ଭାବି ବି ନଥିଲି।
କୋଉ ପଟ ଘର ଆଉ କୋଉଠି କି ବାପଘର କୋଉଠି ଆଉ?
ଆ ଭଦ୍ରକ୍।
ଅ ଭଦ୍ରକ।
ହଁ।
ଓହୋ ଇଆଡ଼େ ଢ଼େଙ୍କାନାଳ।
ହଁ ହଁ।
ଲଭ ମ୍ୟାରେଜ୍ ବୋଧେ?
ହଁ ହଁ।
ହଁ। ଆଉ କଣ ଶୋଇବା ବୋଧ ଅଇଲେ ନା କଣ ନା କଣ କାମ କଣ?
ହଁ ଏଇ ପୁଅକୁ ଶୋଇ ପକେଇବି ଆଉ ମୁଁ କଣ ଆଉ ନିଦ ହେଲେ ସେମିତି ସୁଏ ପୁଅ ପାଖ ଖରେ ନହେଲେ ନାଇଁ ତାକୁ ଶୋଇ ପକାଏ ହୁଁ।
ରୋଷେଇ ତ ଖାଇବା ସରିଲା ପରେ ଆଉ କିଛି କାମ ନଥିବ ଆଉ କଣ କାମ।
ନା ନା ଆଉ ଏବେ କିଛି କାମ ନାହିଁ ପୁଣି ସନ୍ଧ୍ୟା ବେଳେ ପୁଅ ଉଠିଲେ ତାପରେ ପରେ କାମ ଆଉ ଏବେ ଆଉ କିଛି କାମ ନାହିଁ।
ଓହୋ। ନା କଣ ଆସ କେତେବେଳେ ଭାଇଙ୍କି କହିକି ଆସ ଏପଟେ ବୁଲିକି ଯିବ।
ହଁ ହଁ ହଁ ଯିବିନି ନିହାତି ମୋର ବହୁତ ଇଛା ଅଛି ନୀଳ ମାଧବ ଯିବା ପାଇଁ କଣ୍ଟିଲୋ ନୀଳମାଧବ ଠାକୁରଙ୍କୁ ଟିକେ ଦର୍ଶନ କରିବାକୁ।
ହୁଁ କଣ୍ଟିଲୋ ନୟାଗଡ଼ ହଁ ଶୀତ ଦିନ ଆସ ଯେ ବୁଲେ ବୁଲିବାକୁ ଭଲ ଲାଗିବ କଣ୍ଟିଲୋ ନୀଳ ମାଧ୍ୟମ ଆସିଲା ମାନେ ତ ସେଇଠି ସେଠି ପାଖରେ ଫତେଇଗଡ ରାମ ମନ୍ଦିର ନାଁ ଶୁଣିଚ ନା ନାଇଁ ନା ଶୁଣିନ?
ନାଇଁ ରାମ ମନ୍ଦିର
କଣ ଓଡିଶାର ଦ୍ଵିତୀୟ ଅଯୋଧ୍ୟା ଭଲ କଥା
ହଁ ସେଇଟା ମୁଁ ଦେଖଉଥିଲି ମୋବାଇଲରେ ଦେଖଉଥିଲା ଯେ ଉଁ ମଁ ହଁ ଦ୍ଵିତୀୟ ଅଯୋଧ୍ୟା ବୋଲି କହୁଥିଲେ ହଁ ଦେଖ ଦେଖୁଥିଲି ହଁ ସେଇଟା ଭଲ ଜାଗା ଟେ ହେଇଛି ନାଇଁ?
ହୁଁ ପାହାଡ ଉପରେ ପ୍ରବଳ ଲୋକ ହୋଉଛନ୍ତି
ହଁ।
ହୁଁ।
ଓହୋ ସେଇ ନେ ଯୋଉ କ
ଆମର ବୈଷ୍ଣବୀ ମାତା ବି ଆମର ଏଇଠି ନୟାଗଡରେ ଏବେ ଏ ଦି ବର୍ଷ ହେଲା ସବୁ ଇଏ ହେଇଚି ଗୁମ୍ଫା ଭିତରେ ବୈଷ୍ଣବି ମାତାଙ୍କ ର ପୁରା ମନ୍ଦିର
ଓ ହୋ ଭଲ ଭଲ ଜାଗା ଅଛି ତାହେଲେ ବୁଲିବା ପାଇଁ ଆଉ।
ହୁଁ ତାପରେ ଝରଣା ପାର୍କ ମାର୍କ କେତେ ବହୁତ ଇଏ
ଓ ହୋ
ବୁଲିଆକୁ ଆସିବ କି?
ନାଇଁ ନାଇଁ ସେଗୁଡା କୋଉଠି ନାଇଁ ଯେ ପାର୍କ କିଏ ଯାଉଚି ବା ବୁଲିବା ପାଇଁ। ମୋରେ ଦର୍ଶନୀୟ ସ୍ଥାନ ହେଲେ ବୁଲିବାକୁ ଯିବାକୁ ଇଚ୍ଛା ହବ।
ଓ ହୋଉ। ଓ ହଉ ରଖୁଚି ଆଁ।
ହଉ ହଉ।
ଆଉ କଣ କହିବ?